ହ୍ୟାଲୋ।
ହଲ୍
ଶୁଣା ଯା ହଁ ଶୁଣାଯାଉଚି କି? ହଁ ହ୍ୟାଲୋ କଣ କରୁଚନ୍ତି?
ହଁ ଏଇ ବସିଥିଲି।
ହମ୍ ସନ୍ଧ୍ୟାରେ କଣ ଖାଇଲ ମୁଁ ବି ବସିଚି।
ଅ ସନ୍ଧ୍ୟାରେ ମୁଁ ଚୂଡ଼ା ସନ୍ତୁଳା ଖାଇଥିଲି।
ଆଚ୍ଛା।
ଆଉ ତମେ?
ମୁଁ ସେମିତି କିଛି ଖାଇନାହିଁ କ୍ଷୀର ବିସ୍କୁଟ ପିଇଥିଲି ଆଉ ମୁ କ୍ଷୀର ପିଇଥିଲି।
ହଁ। ରାତିରେ କଣ ଖାଇବ ଏବେ?
ରାତିରେ ଆମ ପାଖରେ ଜଣେ କାକାଙ୍କର ତାଙ୍କର ଡାକିଚନ୍ତି ପୂଜା ତ ସେଟିକି ଯିବାର ଅଛି।
ଆଜି କଣ କିଛି ପର୍ବପର୍ବାଣୀ ଅଛି କି?
ହଁ ଆଜି ତାଙ୍କ ଘରେ ଯୋଉ ମନତା ପୂଜା ହଉଛି ତ ସେଥିଲାଗି ଡାକିଚନ୍ତି।
କଣ ମନୀଷା ପୂଜା?
ମନଷା ପୂଜା ଜାଣିନ କି?
ନାଁ।
ମନସା ପୂଜା ଅଛି ମନସା ଠାକୁର ଜାଣିନ କି?
ପୂଜା କରାଯାଏ।
ଏ ଠାକୁର ଜଣେ। ହଁ ମନଷା ଠାକୁରଟା ଜଣେ ଗୋଟେ ମ ମାମ ମାନେ ଯେମିତି ଯାହାର ଯିଏ ମାନସିକ କରେ ସେମିତି ପୂଜା କରନ୍ତି।
ହଁ ହେଇଯିବ।
ହୁଁ।
ଆଉ କଣ କୁହ ତବେ?
ଆଉ କଣ କହିବି ତମକୁ ଫ୍ରି ଟାଇମ୍ରେ କଣ ଭଲ ଲାଗେ ଆଜ୍ଞା।
ହଁ ସେମିତିରେ ତ ମତେ କାମ କରିବା ପାଇଁ ଯେମିତି କି ସିଲେଇ କରିବା ପାଇଁ ଟିକେ ଭଲ ଲାଗେ ଯୋଉଟା ମତେ ଆସିବ। ତ ସେଇଟା ହିଁ କରିବା ପାଇଁ ଭଲ ଲାଗେ ଯୋଉଟା ନ ଆସିବ ତ ସେଇଟା କଲେ ବିରକ୍ତ ଲାଗେ ତ
ତମକୁ ସିଲେଇ ଆସେ କି ମାନେ ଟେଲର କାମ ଜାଣିଛନ୍ତି?
ହଁ କିଛିଟା ଜାଣିଚି ଭଲ ସେ ଜାଣିନି ହଁ।
ଆଚ୍ଛା।
କିଛି ଭଲସେ ଜାଣିନି ଅଳ୍ପ ଅଳ୍ପ କିଛି ଜାଣିଚି।
ହଁ ନିଜ କାମ କରିଦିଅ ଆଉ।
ହଁ
ଲୋକମାନଙ୍କର ନିଏନି।
ନା ମୁଁ ଅନ୍ୟ ଲୋକ ମାନଙ୍କର ସେମିତି କିଛି କରିନି। ନାଇଁ ଏବେ ହିଁ କିଛି ଦିନ ହବ ଶିଖିଛି ତ ସେଥିପାଇଁ ମୁଁ କାହାର କରିନି। ତ କେବଳ ନିଜର ହିଁ ଯାହା କରେ।
କିଛି ନାହିଁ।
ତମକୁ କଣ ରୋଷେଇ କରି ଆସେ?
ହଁ ସେମତି ମତେ ବି ରୋଷେଇ ସେମିତି ଏ ବେଶୀ କିଛି ଆସିନି ବା କି ଆସେ ସେମିତି ନର୍ମାଲ କିଛି। ଯେମିତି ଡାଲି ଯଉ ସୋୟାବିିନ ତରକାରୀ ଅଣ୍ଡା ତରକାରୀ ଏମିତି କିଛି ଆସେନର୍ମାଲ। ମୋତେ ବି ସିଲେଇ ଆସେ।
ସତରେ।
ହଁ ଆମ
ମାନେ ଅନ୍ୟ ମାନଙ୍କର କର ନା ନିଜର?
ହଁ ନିଜର ବି କରେ ଅନ୍ୟ ମାନଙ୍କର ବି ନେଇ କରେ। ମୁଁ ଶିଖିଲିଣି ଏ ମୋର ପ୍ଲସ୍ ଟୁ ଟାଇମ୍ରେ ମୁଁ ଶିଖିଲିଣି।
ହଁ ସେଇଟା ବି ଭଲ ଯଦି ମାନେ କିଛିଟା ପଇସା ରୋଜଗାର ବି ହେଇଯିବ ତା ଦ୍ଵାରା।
ହୁଁଉଁ। ସେମିତି ବେଶୀ କାର ନିଏ ନି କିନ୍ତୁ ପାଖାପାଖି ଘର ପାଖରେ ଯୋଉ ଭାଉଛ ସେମାନେ ଦେଇ ଦିଅନ୍ତି ବ୍ଲାଉଜ। ଜାଗା କଟିଙ୍ଗ ପାଇଁ ସେମିତି କରିଦିଏ।
ହଁ ଆଉ ଆଜି ସକାଳେ କଣ ଖାଇଥିଲ?
ସକାଳେ ଭାତ ଖାଇଥିଲି ଭାତ ସହିତ ସୋୟାବିନ ଦରକାରୀ ଶାଗ ଭ ଭଜା କଲରା ପୋଟଳ ଭଜା।
ହଁ
ଏମିତି ଆଉ ଗୋଟେ ଚଡ଼ଚଡି ଖାଇଥିଲି ଆଉ। ଆଜି ତ ସବୁ ଭେଜଆଉ। ଗପ କଣ ଗପ କହିବି? କଥା କହିଲେ ଏମିତି ଭଲ ଲାଗିବ। ତମକୁ ଯଦି ଗୋଟେ ଦିନ
ହଁ
ଅ କିଛି ବି ଗୋଟେ ହେବାର ଗୋଟେ ସୁଯୋଗ ମିଳିଲା। କଣ ହବ ସେଇଦିନ? ମାନେ କିଛି ଗୋଟେ ପଶୁ କି ପକ୍ଷୀ ଏମିତି ଟାଇପ ରେ କିଛି ହେଲା କଣ ହବ?
ନା ମୁଁ ତ ସେମିତି କିଛି ବି ହବା ପାଇଁ କେବେ ବି ଭାବିନି। କାରଣ ପଶୁପକ୍ଷୀ ହେଲେ ସେମିତି କିଛି କିଛି ଅସୁବିଧା ନାହିଁ କିନ୍ତୁ ମୁଁ କିଛି କରିପାରିବିନି। ତ ଯେମିତି କି ର ହୁହ
ଅ ମାନେ ସେମିତି ଗୋଟେ ଦିନ ଯେମିତି କି ଏଁ ଗୋଟିଏ ଦିନ ପାଇଁ କି ହେବାକୁ ପଡିବ।
ଗୋଟଏ ଦିନ ଭିତରେ ବି ଯଦି ବି ହେବି ତ ସେମିତି କିଛି ଫୁଲ ହେବି ନହେଲେ ମଣିଷ ହିସାବରେ କିଛି ବଡ ଲୋକ ହେବି। ତ ସେମିତି କିଛି ମୁଁ ଭାବିଛି କିନ୍ତୁ ପଶୁପତି ହିସାବରେ
କି ଆଉ କିଛି ମାନେ ମଣି
ଆଉ ତ ହେବି ଯଦି ମତେ ବହୁତ ଫୁଲ ଭିତରେ ଧଳା କଲର ଫୁଲ ଭଲ ଲାଗେ। ତ ଯଦି ଫୁଲ ହବା ପାଇଁ ହଁ। ତ ସେଇ ଧଳା ରଙ୍ଗର ଯୋଉ ବି ଫୁଲ ମତେ ବନେଇବେ ତ ଚଳିବ କିନ୍ତୁ ପଶୁ ପକ୍ଷୀ ସେମିତି ହଁ ପଶୁ ପକ୍ଷୀ ମତେ ଭଲ ଲାଗନ୍ତି କିନ୍ତୁ ମୁଁ ସେମିତି କିଛି ବନିବା ପାଇଁ କେବେ ଭାବିନି। କାରଣ ମତେ ଲାଗେ ସେମାନେ କିଛି କହିପାରନ୍ତିନି ତ ତାଙ୍କ ଅ ଘର ଲୋକଙ୍କର କିଛି ଅସୁବିଧା ହେଲେ ସେମାନେ କିଛି କରିପାରନ୍ତିନି ତ ମତେ ସେଥିପାଇଁ ତାଙ୍କ ଜୀବନ ଶୈଳୀ ଟା ଟିକେ ଦୁଃଖ ଲାଗେ ତ ମୁଁ କେବେ ହେବିନି ପଶୁ ପକ୍ଷୀ।
ହଁ।
କିନ୍ତୁ ମତେ ଛୋଟ ଛୋଟ ପକ୍ଷୀ ମାନେ ବହୁତ ଭଲ ଲାଗେ।
ହୁଁ। କିନ୍ତୁ ଏଇ ଯେଉଁ ବର୍ଷାରେ ଭାଙ୍ଗିଯାଏ ସେମାନଙ୍କର ବସା ସେଇଟା ଟିକେ ଦୁଃଖ ଲାଗେ।
ହଁ ତ ସେମାନେ ଖାଇବା ପାଇଁ ପାଆନ୍ତିନି ତ କେବେ ଗୋଡ ଟିକେ ଛୋଟା ହେଇଯାଇଥିବ ଯଦି ଚାଲି ବି ପାରୁନଥିବେ ତ ସେମିତି କିଛି ତାଙ୍କର ସୁବିଧା ନାହିଁ ତ ଯାହା ପ୍ରାକୃତିକ ହିସାବରେ ଯାହା ଯେମିତି ସୁବିଧା। ତ ସେଥିପାଇଁ ମତେ ଟିକେ ଭଲ ଲାଗେ କିନ୍ତୁ ଯାହା ଭଗବାନଙ୍କ ସୃଷ୍ଟି।
ହଁ।
ଆଉ!
ଦେହବା ପାଇଁ ଯାଇଲେ ମୁଁ କେଇବି
କଣ କହିଲେ, କଣ ହବ ତମେ?
ମୁଁ କଣ ହେବି ଭାବୁଛି। ସେମିତି କିଛି ନାହିଁ ମୋତେ ତ ଠେକୁଆ ଭଲ ଲାଗେ। ଠେକୁଆ ହେଇଯିବି।
ହଁ ମତେ ପଶୁ ପକ୍ଷୀ ଭଲ ଲାଗନ୍ତି କିନ୍ତୁ ମୁଁ କେବେ ବନିବା ପାଇଁ ଭାବିବିନି।
ହୁଁ ମନି
ଯାହାର ଯଦି ନିଜର ଯାହା କର୍ମ ଥିବ ତାପରେ ଯାହା ମୁଁ ବନିବି। ହଉ ତାହେଲେ ମୁଁ ଗୋଟେ ଗପଟେ କହୁଛିି ତ ଗପ ଟିକେ ଶୁଣ। ତ ଗପର ନାଁ ଥିଲା ଶ୍ରଦ୍ଧା ତ ଶ୍ରଦ୍ଧା କଣ ନା ଅ ଗୋଟେ ବାବା ଥିଲେ ତ ବାବା ପାଖକୁ ଗୋଟେ ବୃଦ୍ଧା ମହିଳା ସିଏ ଯାଇଥିଲେ କହିଲେ କି ବାବା ମୋର ପାରିବାରିକ ସମସ୍ୟା ହଉଚି। ତ ମୁଁ କେମିତି କଣ ସେ ସମସ୍ୟାରୁୁ ବର୍ତ୍ତି ପାରିବେ, ନା ତାହେଲେ ତମ ସମସଯ୍ୟା କଣ କୁହ? ନା ସମସ୍ୟା ଟା ହଉଛି କି ମୋର ଯୋଉ ବୋହୂ ଅଛି ତ ତାଙ୍କ ସହିତ ମୋର ଭଲ ଏତେ ପଡୁନି ତ ସିଏ କଣ କରନ୍ତି ନା ଆ ମତେ କଡା ଜବାବ ଦିଅନ୍ତି। ତ ସିଏ ଭଲ ସେେ ପରିବାର କ ସମ୍ଭାଳୁନି। ତ ସେ ମୋ ଉପରେ ଚିଡି ଚିଡି ହଉଛି ତ ଏମିତି ସେ କହିଲେ ବାବାଙ୍କୁ। ତ ବାବା କହିଲେ କି କେବଳ ତମ କଥା ଶୁଣିକି ତ ମୁଁ କିଛି ନିଷ୍ପତ୍ତି ନେବିନି ତମ ଘର ବିଷୟରେ। ତମେ ଯାହା ବିଷୟରେ ଏତେ କଥା ସବୁ କହୁଛ ତ ସେଇ ବୋହୂ ଙ୍କୁ ଡାକ। ତ ସେ ବୋହୂଙ୍କୁ ଡାକିଲେ, ତ ବୋହୂ କଇଆ ବୋହୂଙ୍କୁ ପଚାରିଲେ କଇଲେ ବୋହୂ ଆଉ ତମ ଶାଶୁ ଯାହା କହୁଛନ୍ତି ତ ସେ ସବୁ କଣ ସତ କି? ତ ସିଏ କହିଲେ କି ହଁ, ସିଏ କଇଲେ କି ନା ସେମିତି ନୁହେଁ ତ ମୁଁ ତାଙ୍କୁ କିଛିଟା କଥା କୋହୁଥିବି ସେ ଶୁଣୁଥିବେ ମତେ ଉତ୍ତର ଦଉନଥିବେ। ତ ଏମତି ସେ କହିଲେ, ତମେ କିଛି କୁଅ ତାପରେ ମୁଁ କହିବି।
ମୁଁ ଆଉ କଣ କହିବି ଯେ?
ହଉ ମୁଁ କୋଉଚି ତାହେଲେ ତ ସେ ବୋହୁକୁ କହିଲେ କି ମୁଁ ଏମିତି ତାଙ୍କୁ କିଛିଟା ପଚାରୁଥିବି ସେ ଉତ୍ତର ଦଉନଥିବେ, ସେ ଘରର ବି କିଛିଟା କାମ କରନ୍ତିନି ସବୁ ମତେ କରିବା ପାଇଁ ପଡେ। ତ ମତେ ଟିକେ ବିରକ୍ତ ଲାଗେ ମୁଁ କାମ କରି କରି ବିରକ୍ତ ହେଇକି ମୋ ପାଟିରୁ କିଛିଟା ଭାଆରିଯାଏ। ତଅ ତ ବାବା କଇଲେ ତମେ ବି ତମ ଅ ଅ ସାଇଟ୍ ରେ ଠିକି ଅଛ ତ ସିଏ ବି ତାଙ୍କ ପକ୍ଷରୁ ଠିକ୍ ଅଛନ୍ତି। ତ ଏସବୁ ର ବିଚାର କରିଆ ପାଇଁ ତମେ କାହାକୁ ଡାକ ଯିଏ ତମ ଦି ଜଣଙ୍କ ସ ମାନେ ମଝିରେ କିଛି କହିପାରିବ। ହଁଅଁ ତ ଶାଶୁ କଣ କଲେ ନା କହିଲେ ମୋ ପୁଅଙ୍କୁ ଡାକ ମୋ ପୁଅ ହିଁ ଠିକ୍ କହିବ। ତ ପୁଅଙ୍କୁ ଡକା ହେଲା ପୁଅ କହିଲେ କଣ ନା ମାଙ୍କ ସପକ୍ଷରେ। କହିଲେ କି ମୋ ମା ଯେହେତୁ ବୋହୁତୁ ବୟସ ହେଲାଣି ତ ସିଏ ତାକୁ ଏତେ ଶୁଣା ଯାଏନି। ତ ସିଏ ଟିକେ ଚିଡଚିଡି ହେଇଯାଏ। ତ ବୋହୁ ଯେହେତୁ କମ୍ ବୟସ ତ ସିଏ ବି ତ ଟିକେ ବୁଝିବା ଦରକାର ଶାଶୁଙ୍କର ବୟସ ହେଇଗଲାଣି। ତ ସିଏ ଏମତି କହିଲେ, ତ ସ ବୋହୁ କଣ ମାନେ ତାଙ୍କ ସ୍ବା ସ୍ତ୍ରୀ ଯିଏ ସେ କହିଲେ ମା ତ ମାନେ ମା ସପକ୍ଷରେ ପୁଅ ତ ସବୁବେଳେ କହିବ। ତଅ ସିଏ ସେଥିପାଇଁ ତାଙ୍କ ମାଙ୍କ ସପକ୍ଷରେ କୋହୁଛନ୍ତି ତମେ ଯେଦି ସଠିକ ଉତ୍ତର ବାବା ଜାଣିଆ ପାଇଁ ଚାହୁଁଛ ତାହେଲେ ତମେ ମୋ ମୋ ପୁଅଙ୍କୁ ଡାକ। ମାନେ ଯିଏ ବୃଦ୍ଧା ଯାଇଥିଲା ବୃଦ୍ଧା ର ନାତିଙ୍କୁ ଡକା ହେଲା।
ଆଁଞା।
ଠିକ୍ ଅଛି, ତାପେରେ ତମେ କୁହ କିଛି ତମୁକୁ କଣ ବନେଇ ଆସେ?
ମତେ ବନେଇ ରୋଷେଇ କରିଆ ପାଇଁ ତ।
ହଁ ତମେ କହିଥିଲ ଅଣ୍ଡା ତରକାରୀ, ଡାଲି, ଭାତ।
ହଁଅଁ ଅଣ୍ଡା ତରକାରୀ, ଡାଲି, ଭାତ, ଚି କେନ୍ ବି ଆସେ ପିଠା କରିବାକୁ ବି ଆସେ।
ହଁଅଁ ତ ନାତି ସେଇଠୁ ଆସିଲେ ନାତି ଆସିଲେ ତ ନାତିଙ୍କୁ ପଚରା ହେଲା, ଆଉ ତମେ କୁହ କିଏ ମାନେ ଠିକ କହୁଛନ୍ତି? ତ ନାତି କହିଲେ କଣ ନା ମୋ ମା ଯିଏ ଭୋଉତୁ ଭଲ। ସିଏ ସବୁ କିଛି ସହିକି ଘରେ କାମ କରେ। ତାପରେ ବି ମୋ ଜେଜେମା ତା ଓପରେ ଟିକେ ଟିକେ ଚିଡଚିଡି ହେଇଯାଏ। ତ ବାବା ସମସ୍ତଙ୍କର କଥା ଶୁଣିଲେ କହିଲେ ନା ମାନେ ନିଜ ପୁଅ ନିଜ ମା ବିଷୟରେହି ହିଁ ଭଲ କୋହୁଛନ୍ତି। ଆଉ ଦି ଜଣ ଶାଶୁ ବୋହୁ ଦି ଜଣଙ୍କର ବିପକ୍ଷରେ କୋଉଚନ୍ତି। ତ ସେଠି ବାବା ଉତ୍ତର ଦେଲେ କି ଏ ସମସ୍ତଙ୍କ ଭିତେରେ ଶ୍ରଦ୍ଧାର ଅଭାବ ଅଛି। ଯାହା ଦ୍ଵାରା କି ମୁଁ ଯଦି ସା ବୋହୂ ହିସାବରେ ଶାଶୁର କଥାକୁ ବୁଝି ପାରିବି ତ ତାହେଲେ ମତେ ତାଙ୍କ ଓପେରେ ଚିଡଚିଡି ଲାଗିବନି କି ମୁଁ ତାଙ୍କୁ କିଛି ପ୍ରତିଉତ୍ତର ଦେବିନି। ତ ସେମତି ଶାଶୁ ଯଦି ବୋହୁ ବିଷୟରେ ବୁଝିବ କି ହଁ ବୋହୁ କାମ କରିକିରି ମାନେ ଚିଡଚିଡି ହେଇକି ମତେ କିଛି କହିଦେଲା। ତ ସିଏ ବି ଯଦି ଶ୍ରଦ୍ଧା ଭାବ ବୋହୁ ପାଇଁ ରଖିବ ତ ତାକୁ ବି ଲାଗିବନି କି ମୁଁ ବୋହୁ ଖରାପ୍ ବୋଲି। ତ ଏସବୁ ମଝିରେ ଶ୍ରଦ୍ଧାର ଅଭାବ ଅଛି। ଯାହା ଦ୍ଵାରା କି କଳହ ହୋଉଛି, ତ ବିଷୟର ନାଁ ଥିଲା ଶ୍ରଦ୍ଧା।
ଆଚ୍ଛା
ତମେ କିଛି କୁହ।
ତମେ ତ ପୁରା ଗପ ଶୁଣାଇଦେଲ ମତେ।
ହଁ ଆଉ କଁଅ କରିବା। ତ ଜୀବନର ନୀତି ଶିକ୍ଷା ବିଷୟରେ କିଛି କୁହ?
ନୀତି ପିକ୍ଷା। ଜୀବନରେ ମାନେ ହଁ ସେମିତି ତ ଯାହାବି କିଛି ବି ହଉ କେବେବି କିଛି ପ୍ରୋବ୍ଲେମ ପରେ ମିଛ କହିବାଟା ହିଁ ଭଲ ନୁହେଁ। ଯେତେ ବି ବଡ଼ ପ୍ରୋବ୍ଲେମ୍ ହୋଉ ଭଲ ନୁହେଁ।
ହଁ।
ଯେତେ ବି ବଡ଼ ପ୍ରୋବ୍ଲେମ୍ ହେଇଥାଉ ନା କାହିଁକି ସତ କହିବ ସେଥିରେ ଯେମିତି ବି ହେଲେ। ସେ ଲେଟ୍ ଟ୍ରେ ହେଲେ ବି ଯାହାହେଲେ ବି ସମାଧାନ ବାହାରିଯିବ, ପ୍ରଥମ ଫାଷ୍ଟ୍ ଯାହେଲେ ବି ଗାଳିବେ। ଭୁଲ କଲେ କିନ୍ତୁ ସତ କଥାଟା ମାନିଗଲେ ହିଁ ସବୁ ସମାଧାନ ହେଇଯାଏ। ତ ସେଥିଲାଗି ସତ କହିବାଟା ହିଁ ବୋହୁତ୍ ଜରୁରୀ।
ହଁ କିନ୍ତୁ ଲୋକ ଦେଖି ସତ କହିବା ଦରକାର୍।
ଆ ସେମିତି ଲୋକ ଦେଖି ମାନେ? ଘ- ଘର ଲୋକକୁ ଯାଇ ମିଛ କହିବା ସେମିତି କହିବାନି।
ହଁ ଘର ଲୋକଙ୍କୁ ନୁହେଁ, ଘର ଲୋକଙ୍କୁ ଛାଡିକି ବାହାର ଲୋକଙ୍କୁ ଦେଖିକି ହିଁ କହିବା ଉଚିତ୍ ତ ବାହାର ଲୋକ ଏବେ ମୁହଁରେ ସାନ୍ତନା ଦେବେ। ତାପରେ ସେ ତମ ପଛରେ ହିଁ ଗପିବେ।
ହୁଁ ସେମିତି ତ ଲୋକମାନେ ଅଛନ୍ତି। ବାହାରୁ ଦେଖାଯାଆନ୍ତି ପୁରା ଭଲ ଭଦ୍ର। ଭିତରୁ ଏମିତି ଜମା ନାହାଁନ୍ତି। ଆ ଯେମିତି ମିଠା ମିଠା ଯେମିତି କଥା କୁହନ୍ତି କି ଯଦି ସେମାନେ ସତରେ ମିଠା ମିଠା ସେମିତି ହେଇଥାନ୍ତେ, ଦୁନିଆ ଟା ବୋହୁତ୍ ଚେଞ୍ଜ୍ ହେଇଥାନ୍ତା।
ହଁ। ଆଉ ତମ ଘରେ କିଏ ଅଛନ୍ତି?
ଆମ ଘରେ ମା ଅଛନ୍ତି ବାପା। ଭାଇ ମୁଁ, ଆମେ ଚାରି ଜଣ ଅଛୁ ଛୋଟ ପରିବାର। ଆମ ବଡ ବାପା ଅଛନ୍ତି କିନ୍ତୁ ହଁ ନାଇଁ ଆମର ବଡ ବାପା। ହଁ ଅଛନ୍ତି ହଁ ସେମାନେ ଅଲଗା ଅଲଗା ବାବାଙ୍କର ତିନି ଭାଇ ବାବାଙ୍କୁ ଧରି